ହେଲ
ହଁ କଣ କରୁଛ?
ଏଠି ଖାଇକି ଟିକେ ବୁଲୁଥିଲି ବାହାରେ
ଆଛା ଏତେ ଜଲଦି ଆଜି ଖାଇ ସାରିଲଣି।
ହଁ ଖାଇ ଚା
କଣ ଖାଇଲୁ?
ଆଜି ରୁଟିକୁ ସନ୍ତୁଳା ହେଇଥିଲା।
ଓ ହୋ ପାଣି ସନ୍ତୁଳା।
ହଁ ପାଣି ସନ୍ତୁଳା ହେଇଥିଲା ଆଉ ପୁଅ ତ ସନ୍ତୁଳା ଖାଇବନିସେଥିପାଇଁ ତା ପାଇଁ ଆଳୁ ଭଜା ସୋରୁ ସରୁ ଆଳୁ ଭଜା ହେଇଥିଲା।
ଓହୋ କେମିତି ତମେ ପାଣି ସନ୍ତୁଳା ଟା କେମିତି କର ହଳଦୀ ପକାଅ ନା ବିନା ହଳଦୀ ବାଲା।
ମୁଁ ହଳଦୀ ପକାଏ ସନ୍ତୁଳାରେ ସନ୍ତୁଳା ମୁଁ ଶୁଣିଛି ହଳଦୀ ପକାନ୍ତିନି ଜଣ ଜଣେ ଆ ମୁଁ କିନ୍ତୁ
ହଁ ମୁଁ ତ ପକେଇନି ହଳଦୀ ପକେଇଲେ ସେତେ ଭଲ ଲାଗେନି। ହଳଦୀ ଥର ନ ପକେଇକି କର ଦେଖିବା ଟେଷ୍ଟ ଲାଗିବ ନାଇଁ ତମେ କେମିତି କର ତମ ପ୍ରଣାଳୀ ଟାକୁ
ମୁଁ ଆଗ ସବୁ କଖାରୁ ଆଳୁ
ହୁଁ।
ଖୁସି ତାପରେ ଭଳିଆେଇକିାରି ରସୁମ